ହଁ। ହ୍ୟାଲୋ।
ହଁ, କୁହନ୍ତୁ?
କଣ କରୁଥିଲ କି?
ଏଇ ବସିଥିଲି, ଆପଣ?
ମୁଁ ଏବେ ରୋଷେଇ କରିକି ସାରିକି ଆସିଲି ମାଛ ଛାଣୁଥିଲି। ଆଉ ଆଜି ରାତିରେ କଣ? ହଁ, ଆମର ଖାଇବା ଏଗାରଟା ହେଇଯିବ।
ଆମର ବି ସେ ଏଗଡା ସାଢେ ଏଗାରଟା ନୁହେ ସଢେ ଦଶଟା ଏଗାରଟା। ହଁ, ଏତେ ଜଲଦି ବି ଏତେ ଜଲଦି ବି ଖାଇକି ଶୋଇବାକୁ ଭଲ ଲାଗେନି।
ହଁ, ଇଏ ସାର୍ ଆଇଲା ବେଳକୁ ଲେଟ୍ ହଉଛି ନା ଭାଇନା।
ହୁଁ।
ସମତେ ଆଇଲା ଆଇଲା ବେଳକୁ ରାତି ହେଇଯାଉଛି ଏଗାରଟା ସେ ଏଗାରଟା ଆଇିଲେ ମୁଁ ଏ ରୋଷେଇ ଶାରୀ ଦେଇଥାଏ। ନହେଲେ ସେ ଆସିଲେ ରୋଷେଇ କଲେ ଖାଇବେ ଆଜି ଆଇଁଷ ବାର ରୋଷେଇ କରିକି ରଖିଦେଇିଥିବି, ସେ ଆସିଲେ ଖାଇବେ ଆଉ। ଆମେ ଖାଇଦବୁ ଟିକେ ବେଗା ବେଗି ଆଉ। ଆମେ ମାଆ ଆଇ ଧା ଖାଇଲେ ଦଶଟା ସାଢେ ଦଶଟାରେ ଖାଇଦଉଛୁ, ଯଦି ସାଧା ଉପରେ ହେଲା ରାତି ଦଶ। ସାଢେ଼ ଏଗାର ଟା କାଇଁ ଆଇଁଷ ରେ ଯଲଦି ହଜମ ହୁଏନି ନା।
ହଁ।
ସେଥିପାଇଁ ଟିକେ ଲେଟ ରେ ଖାଇବା କଥା ନୁହଁଇ। ସାଧା ଟା ବରଂ ଖାଇଲେ ଚଳିବ ଲେଟ୍ ରେ। ଆଉ, ଆଉ ଆଇଁଷ ଖାଆନ୍ତି ସବୁବେଳେ ତ?
ଆଜ୍ଞା।
ଓହୋ, ମାନେ ଏମିତି ବାର କଣ କରନ୍ତି ନା କିଛି ବାର ନାହିଁ?
ହଁ ମୁଁ ବାର ମାନେ ଯୋଉ ସୋମବାର ଖାଏନି।
ଓ ହଁ।
ଆଉ ଗୁରୁବାର, ଶନିବାର।
ଓ ହୋ, ଗୁରୁବାର ଶନିବାର କରନ୍ତିକି?
। ନା।
କରନେନି ଗୁରୁବାର ଶନିବାର ଆଇଁଷ ହୁଏ ନା ହୁଏନି ଘରେ?
କରେ ମୁଁ କହିଲି କି ସୋମବାର, ଗୁରୁବାର, ଆଉ ଶନିବାର ଖାଏନି।
ଓହୋ ଆମର ତ ସେଇ ଖାଆନ୍ତିନି ଆଉ ଗୁରୁବାର, ଶନିବାର ଆମର ଅରୁଆ। ଆମର ଆଇଁଷ ହୁଏ ହେଲେ ଘରେ ନ୍ତି ଖାଲି ମୋ ଦିଅର ଖାଆନ୍ତି ଆଉ ସମସ୍ତେ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
ଆଉ କଣ କୁହ? ଆଜି ସାଧା ରାତିରେ ଖାଇବା ବୋଧେ?
ଆଜ୍ଞା।
ଓ ହୋ।
ଆଜି କିଛି ହେଇନି ନା ଆଜି କିଛି ହେଇନି।
ହଉ ଏ ଆଇଁଷ ଟା ସବୁବେଳେ ଭଲ ନୁହଁ।
ହଁ ଅଁ
ସପ୍ତାହକୁ ଦିଟା ବାର ଖାଉଥିଲେ ଆଇଁଷରେ ବି ସବୁବେଳେ ଆ ଭଲ କି ତମେ ମନ ହେଲା ଖାଇଲ। ନ ହେଲେ ନାହିଁ ଆଉ, ଆଉ ଗଣେଶ ପୂଜା ଆପଣଙ୍କ ଆଡେ ହୁଏ ସବୁ ଭଲ? ଗଣେଶ ପୂଜା ଭଲ ହୁଏ କି?
ଗଣେଶ ପୂଜା ହଁ ଭଲ ହୁଏ।
ହଁ ହଁ।
ଗଣେଶ ପୂଜା ଏବ ବର୍ଷ ଆମର ହେଇଥିଲା ଡିଜେ କମ୍ପିଟିସନ ଗଣେଶ ପୂଜାରେ।
ହଁ ଅଁ
ମାନେ କାହା ଡିଜେ ଟା ଭଲ।
କାହା ଡିଜେଟା ଭଲ, ସବୁଠୁ ଦାମିକିଆ ଡିଜେ ଯାହାର ତଲେ ଭଲ ହେଇଯିବ।
ହଁ, ସେଥିପାଇଁ ମାନେ ପିଲା ପୁରା ଆ କୋଉଆଡୁ କୁଆଡୁ ସବୁ ପଇସା ଆଣିକି ମାନେ ଯାହାର ଅଧିକ ଟଙ୍କା ଡିଜେଟା ନେଇଥିବ।
ହୁଁ ଉଁ
ଆ ତ ଗୋଟେ ଡିଜେ କମ୍ପିଟିସନ ହେଇଥିଲା ଉ ଅ ପ୍ରାୟ ଆମର ଆଠ ଦଶଟା ଏଇଠି ହେଇଥିଲେ ମେଢ।
ହୁଁ
ଆଠ ଦଶଟା ମେଢରୁ, ସେମାନେ ସମସ୍ତେ ମାନେ ଯ ଯେତେ ଭଲ ଡିଜେ ଆଣିବ କିଛି ନାହିଁ ସେମତି କିଛି ନାହିଁ କି କିଛି ପ୍ରାଇସ ମିଳିବ ଖାଲିଟାରେ।
ମାନେ ଗୋଟେ କଣ୍ଟେଷ୍ଟ ଲାଗିଲା ଭଳିଆ ଦେଖିବା କାହାର ଏବ ବର୍ଷ ଭଲ ହଉଛି ଏମତି। ସେକି ଗୋଟେ ଡିେମ୍ପଟିସନ କରିଥିଲୁ।
ହୁଁ ହୁଁ, ଆମର ବି ହେଇଥିଲା ଏ ବର୍ଷ, ଆମର ପନ୍ଦରଟା ମେଢ ହେଇଥିଲା। ସବୁଠୁ ଏକ ନମ୍ବର ରେ ରହିଲା ଲ ଲଖେ ଷାଠିଏ ହଜାର ବୋଧେ ଗୋଟେ ଡିଜେ ପହିଲା, ସେଇଟା ଏକ ନମ୍ବର ରହଲା ତା ମେଢ ଟା ରେକଡ଼ କାଟିଥିଲା।
ସେମିତି କିଛି ହଁ ସେମିତି କିଛି ମିଳନ୍ତା କି ଖାଲିଟାରେ ଅଯଥାରେ
ସେଟା ମାନେ ଏମାନେ ବହୁତ ପଇସା ଗଣେଶପୂଜା ରେ ସାରି ଦଉଛନ୍ତି ପୁଅ ପିଲାଙ୍କର। ମାନେ ଅଯଥାରେ ମାନେ କହିବାକୁ ଗଲେ ଅଯଥା ଖର୍ଚ୍ଚ କାହିଁକି ଦେଖନ୍ତୁ ଡିଜେ ପାଇଁ ମାନେ ମାନେ ଏତେ ତେ ପଇସା ସାଧ ଦଉଛନ୍ତି, ମେଢ ପାଇଁ ବି ଲକ୍ଷ ଲକ୍ଷ ଟଙ୍କା ବି ସାରି ଦଉଛନ୍ତି। ମାନେ ଗାଁରେ ଆଉ ଗୋଟେ ଭଲ ମନ୍ଦ କଲେ ଦଉନାହାନ୍ତି ଟଙ୍କାଟେ।
ନା ଖାଲିଟାରେ ମାନେ ଅଯଥାରେ କିଛି କାମ ନାହିଁ। ହଁ ସେମିତି କିଛି ମିଳନ୍ତା କି, କିଛି ନାହିଁ, ଖାଲିଟାରେ ଦେଖିବା କାହାର କଣ ଭଲ ହଉଛି।
ଏବେ ଆମର ଏଇ ବର୍ଷ ଲଡୁ ବିକ୍ରି ହଉଥିଲା, ଗୋଟେ ବଡ ଲଡୁରେ ସେଟା ଲ ଦି ଲଖ ଲକ୍ଷ ଅଢେଇ ଲକ୍ଷ ଟଙ୍କା ବିକ୍ରି କଲେ, ନିଲାମ ହେଲା। ଯୋଉ ପାର୍ଟି ନେଇ ପାରିବ, ମାନେ ଯୋଉ ମେଢ ପନ୍ଦରଟା ମେଢରୁ ସେଇଟା ପାଞ୍ଚ କେଜି କି, ଦଶ କେଜି ଭିତରେ ବନା ହେଇଥିଲା। ବଡଟେ, ବହୁତ ବଡଟେ, ମାନେ ପାଞ୍ଚ ଦଶ ଦଶ କେଜି ର ଲଡୁ ଟା, ସେଇଟା ଯୋଉ ମେଢ ନବ ତାର ରେକର୍ଡ କାଟିବ ନା, ସେ ପଇସା ଦେଇକି ନେବ। ଗୋଟେ କ୍ଲବ ନେଲା ଦି ଲକ୍ଷ ଟଙ୍କା ଦେଇକି, ସାଙ୍ଗେ ସାଙ୍ଗେ ନିଲାମ କଲେ ସ ନେଲା। ତାର ଗୋଟେ ନାଁ ରହିଲା ନା, ସେ ଲଡୁୁରା ଯୋଉ ନେଲା। ସାଙ୍ଗେ ସାଙ୍ଗେରେ ମିଠା ବାଣ୍ଟିଲେ, ସେ ଲଡ଼ୁ ବି ଭାଙ୍ଗିକି ସମସ୍ତେ ଟିକେ ଦେଲେ। ସେଇଟା ଗୋଟେ ଦଶହରାକୁ ଯେମିତି ହଁ ବଡ ଲଡୁଟେ ନା, ସେଇଟା କହୁଛି ପ ଦଶ କେଜି ପାଖାପାଖି ହବ ଦଶ କେଜି ନା ଚିସ୍କ ଯେମିତି କଣ କହୁଥିଲେ ସାର ସେଇଟା ବହୁତ ବଡ ଲଡୁଟେ, ସେଇ ଲଡୁଟା ଯ ବିକ୍ରି କଲେ ସେଇ ଜଣିଆ ହିଁ କିଣିଲା, ସେ କହିଲା ମୁଁ ନିଲାମ ମୁଁ ନେବି ସେ ଗୋଟେ କ୍ରେଡିଟ ମାନେ ତାର ଗୋଟେ ନାଁ ରହିବ ଆଉ।
ଅଁ ମାନେ।
ହାଁ ସିଏ କିନିଚି ବୋଲି ହଁ ସିଏ ଆଉ କଣ ପଇସା କଣ ଲଡୁକୁ ପଇସା ଦି ଲକ୍ଷ କି ଲଡୁ ତ ଟଙ୍କା ହଜାର ବି ଖର୍ଚ୍ଚ ଏଇନଥିବ ହେଲେ ସ୍ ସେ ଗୋଟେ କିଣିଲା କଣ ମୋ ନାଁ ରହିବ ଯେ ଚାରିଖନ ମୌଜାରେ ଜାନିବେ ଯେ ଇଏ ପଇସା ଦେଇ ଏଟା ନେଲା ବୁଝି ପାଇଲୁ ଆମର ହେଇ ଏମିତି ହୁଏ ଏଇ ବର୍ଷ ବହୁତୁ ଧୁମଧାମ ରେ ଗଣେଶ ପୂଆ ହେଇଥିଲା ମୀନା ବଜାରରେ ଚାରି, ପାଞ୍ଚଟା ପଡୁଚି ଦୋଳି ତା ସାଙ୍ଗରେ ରାସ୍ତା ସାରା ସବୁ ଖାଇବା ଆଉ ସବୁ ଟେଡିମେଡି ଦିନିଷ। ମୀନା ବଜାରରେ ଯେତେବେଳେ ଦିନିଷ ସାଇଡ ରେ ସବୁ ପଡେ ବାହାର ଲୋକ ଆସି ପକାନ୍ତି ବାହାରୁ। କାଲକାଟାଡୁ।
ନାଁ ଆଡେ ସେମିତି କିଛି ମେଳା ହୁଏନି।
ନାଇଁ ଆମନ ବହୁତୁ ବଡ ମାନେ ଯୋଉ ନଅ ଦିନି ରହିବେ ଠାକୁର ନଅ ଦିନ ଖାଇଆକୁ ବି ଦିଅନ୍ତି ଫ୍ରି ରେ ଆଇସ୍କ୍ରିମି, ଥଣ୍ଡା। ତାପରେ କିଏ ଖିରି କି ପିଠା କାକରା ପିଠା ଖେଚେଡି, ଡାଲମା। ଏମିତି ଖିରି ଫିରି ସବୁ ଦିଅନ୍ତି ଗୋଟେ ଗୋଟେ ଦିନ।
ସେ ଏମାନେ ପୁରା ଯାତ୍ରା ଟାଇପର ହୁଏ ଆଉ।
ହଁ ଏତେ ଲୋକମାନେ ବହୁତୁ ରସ୍ ବି ହୁଏ ଦଳା ଚକଡା ଆଡେ ପଳାଏ ବହୁତୁ ଲୋକ ହୁଅନ୍ତି ନଅ ଦିନ। ରସ୍ ବି ବହୁତୁ ଉଏ ଖରା ପାଗ ଦେଲେ ମାନେ ଭିତରୁକୁ ପଶିଲେ ବାହାରି ହବନି ଏ
ହଁ ମାନେ ମାନେ ହେଇଠି ହୁଏ ନା ପୁରା ଗୋଟେ ଫେମସ୍ ହେଇଯାଇଚି ଆଉ।
ଫେମସ୍ ହେଇଯାଇଚି ଗଣେଶ ପୂଜାଟା ବେଶୀ ଏଇପଟେ।
ଆମର ସେମିତି କିଛି ହୁଏନି କିନ୍ତୁ ଏ ବର୍ଷ ଟିକେ କମ୍ପିଟିସନ କରିଦେଇଥିଲେ ଯେ କାହାର ଡିଜେ ଅଧିକା।
ନାଇଁ ଆମର ପୁରା ଗୋଟେ ଲାଇନରେ ଠାକୁର ରହିଯାଉ ନା ତାପରେ ମଝିରେ ମଝିରେ ମୀନା ବଜାର ଟା ପଡିଯାଉଚି। ଗୋଟେ ଦିଟା ମେଢ ପରେ ମୀନା ବଜାର ଗୋଟେ। ତାପରେ ଦିଟା ମେଢ ପରେ ମୀନା ବଜାର ଗୋଟେ ତାପରେ ଦିଟା ପରେ ଗୋଟେ ମୀନା ବଜାର ଏମ୍ ତି ପଡିଚି ତାପରେ ଗୋ ଟେ ସାଇଡରେ ଖାଲି ଦୋଳି ରାମ ଦୋଳିଠୁ ଆରମ୍ଭ କରି ସବୁ ଦୋଳି ଚକ୍ର ଦୋଳି ପର୍ଯ୍ୟ ସବୁ ଦୋଳି ପଡିଥିବ। ଛୁଆଙ୍କ ଠୁ ବଡ ପର୍ଯ୍ୟନ୍ତ ଖେଳିପାରିବେ ଏମିତି ଧୁମଧାମ୍ ରେ ହୁଏ ଆଉ। କିନ୍ତୁ ଗଣେଶ ପୂଜାଟା ବହୁତୁ ଫେମସ୍ ଆମର ଏପଟେ ଖୁଦୁରୁକୁଣୀ ବି ଆମର ଭଲ ହୁଏ।
ହଁ ଖୁଦୁରୁକୁଣୀ ତ
ଖୁଦୁରୁକୁଣୀ ଆମର ବୋଇତ ଫୋଇତ ହୁଏ ନା ତପୋଇ ରତ୍ନାକର ବାହାଘର ଉଏ।
ମାନେ ଗୋ
ହଁ ଯେମିତି ବହିରେ ଦେଇନି ସାତ ଭାଇ ଯୋଉ ତପୋଇ ବୋଇତ ଫୋଇତ ଆମର ସବୁ ସେମିତି ବନା ହୁଏ ପୁରା ସ
ମାନେ ଏଟା କଁ ଓଟେ ଏମିତି ଇଏ କୋ କରନ୍ତି ଏ ଏଇ ଯୋଉ ଡ୍ରାମା ଭଳିଆ।
ନାହିଁ ସେ ବୋଇତ ଭିତରେ ସିଏ ଗାଁ ଚାରିକର ବୁଲେଇବେ ତାଙ୍କୁ। ତାପରେ ବାହାଘର ଭାର ଆଣିକି ଆସିବେ ଝିଅ ଘର ଆମର ହେଇତିଲୁ। ଆମର ମଙ୍ଗଳା ଆମ ଘରକୁ ଦିନରେ ଆସିବେ ରାତିରେ ରତ୍ନାକର ଆସିବେ ବା ହେଇ ତପୋଇ, ମଙ୍ଗଳା ଦିନରେ ଆସି ଆମ ଘରକୁ ସେ ଆସିଲା ପରେ ମଙ୍ଗଳା ଆସ୍ ସିଲା ପରେ ଏଠୁ ରାତିରେ ଆମ ଘରକୁ ଦିନରେ ଆସିବ ନିର୍ବନ୍ଧ ବାଇ ଦଶ ଯାରେ ଭାର ଆସିବ ମାଛ ଆସିବ ଦହି ଆସିବ ଯା ଟାଜେ ଭିତରେ ଲୁଗା, ଗହଣା। ଚୁଡି ସବୁ ଆସିବ ମା ତପୋଇଙ୍କର ରାତିରେ ଏଠୁ ରତ୍ନାକର ଡି ଜେ ପିଜେ ଧରିକି ବାହାଘର କରିଆସିବେ।
ଚ୍ଛା।
ଯେମିତି ଆମର ସ୍ଵତନ୍ତ୍ର ବାହାଘର ସେମିତି ବାହାଘର ପୁରା ଡିଜେ ଭାର ଥୋର ସବୁ ଆସିବ।
ଆଚା।
ଶଙ୍ଖା ତାଙ୍କ ପାଇଁ ସବୁ ଆସିବ ବେଦୀ ବି ହବ ଆମ ଘରେ ବାହାଘର ହବ। ଜଣେ ଝିଅର ବାପା ହେବେ ଜଣେ ପୁଅର ବାପା ହେବେ। କନ୍ୟା ଦାନ କରିବା ପାଇଁ ଉଁ ବ୍ରାହ୍ମଣ ଆସିଥିବ ବାରିକ ଆସି
ମାନେ ବଢିଆ ଲାଗୁଥୁ ଦେଖିବା ପାଇଁ କି
ହୁଁ ଆମର ପରା ଝିଅଘର ହେଇଚୁ ଦି ବର୍ଷ ହେଲା। ଆମ ଘରକୁ ଆସୁଛନ୍ତି ତପୋଇ। ଆରେ ମୁଁ ତାକୁ ବନ୍ଦାପନା ସବୁ କରନ୍ତି ଆମେ ବନ୍ଦେଇବୁ ବି ବ ଦେବାର ଭାର ଅଛି ନା ବନ୍ଦାପନା ଯେମିତି ହୁଏ ବନ୍ଦାପନା। ଆମ ଘରକୁ ଯଉ ଆସିବେ ଏଠି ରାତିରେ ବାହାଘର ହାତଗଣ୍ଠି ପଇଲା ବେଳେ ବନ୍ଦାପନା ହବ। ରତ୍ନାକର ତପୋଇ ହଁ ଏଇଟା ତାଙ୍କର ଯୁଗ ଯୁଗ ଆଗରୁ ଅଛି। ନାଇଁ ନାଇଁ ଏଇଟା କେବଳ ଏଇ ଏ ଗାଁରେ ହିଁ। କରୁଛନ୍ତି ଆଉ କୋଉଠି ନାହିଁ ବୋଇତ ବଡ ବଡ ବୋଇତ କରିବେ। ଯେମିତି ସାତ ଭାଇ ଯେମିତି କାତ ବାହିକି ଯାଆନ୍ତି। ସେ ଗାଁ ବୋଇତ ବଡ ବୋଇତଟେ ହୁଏ ମୋ କତି ରେ ଫଟୋ ନାହିଁ ନହେଲେ ଛାଡି ଦେଇଥାନ୍ତି ଦେଖିଥାନ୍ତ କେମିତି। ପୁରା ବୋଇତ ପୁରା ସ୍ଵତନ୍ତ୍ର ବୋଇତ ଉଁ ପୁରା ଇଏ ଠେକା ବାନ୍ଧି କି ତାଙ୍କ ଭାଇ ହେଇକି ଜଣେ ଆସିବ ସ୍ଵତନ୍ତ୍ର। ଆରେ ଏଇ ଗାଁ ରେ ଫେମସ ପୁରା ବ ବେଇ ଯୋଉ।
ମୁଁ ବି ଆଉ କଉଠି ଶୁଣ ନଥିଲି ଏମିତି ହୁଏ ବୋଲି।
ନାଇଁ ଏମିତି ହୁଏ ନା ଏଇ ଗାଁ ରେ ହିଁ ମୁଁ କେବେ ଦେଖିନି ମୁଁ ଏଇ। ଗାଁ ରେ ଦେଖିଲି ଆମ ଫାର୍ଷ୍ଟ ଏ-ଏଇ ଗାଁରେ ଦେଖିଲି ଇଁ ଯେତେ ଝିଅ ଝିଆଣି ହଁ। ଏଇ ଗାଁ ରେ ଯେତେ ଝିଅ ବାହା ହେଇଛନ୍ତି ସମସ୍ତେ ଏଇ ଖୁଦୁରୁ କୁଣି ହେଇକି ଭେଟ ହୁଅନ୍ତି। ଭଲ ହୁଏ ବୋଲି ଦେଖିବା ପାଇଁ। ଆମ ପଟେ ବି ଯିଏ ମାନେ ଆସନ୍ତି ସମସ୍ତେ କହିବେ ଖୁଦୁରୁକୁୁଣି ଯେତେ ଫେମସ ଏଇ ଆଙ୍କ ଗାଁରେ ସବୁଠୁ ବ ବଢିଆ ହୁଏ ଆମ ଗାଁ ରେ ଆମ ଗାଁରେ ଯୋଉ ହୁଅନ୍ତି ସମସ୍ତେ ଆସିକି ଦେଖି କି ଯାଆନ୍ତି। ସେଠୁ କୁହନ୍ତି ନାଇଁ ବଢିଆ ହଉଛି ସେଠୁ ଏଇ ବର୍ଷ ଆମ ଘରକୁ ସେଠୁ କହିଲା। ସେଠୁ କହିଲେ କୋଉ ଠି ବାହାଘର କରିବ ନା ଆମ ଘର କରିଥିଲେ ଆସିକି।
ତା ପରେ ବି ଉଁ ସବୁଆଡେ ବି ଲୋକ ବି ପ୍ରାୟ ବି ଯଦି ମାନେ ଭଲ ହଉଥୁବ କଥାଟା ଖେଳିଗଲେ ବି ଲୋ କ ଆସିବେ ଦେଖିବା ପାଇଁ ନା।
ଦି ଯୋଉ ଦିନ ପ୍ରସେସନ ହବ ଗାଁ ରେ ସବୁ ଝିଅ ଜ୍ଵଇଁ ସମସ୍ତେ ଆସନ୍ତି ସବୁ ବନ୍ଧୁ ବାନ୍ଧବ ସବୁ ଆ ସନ। ସମସ୍ତେ ଆସିକି ଦେଖିକି ଯାଆନ୍ତି ବି।
ମାନେ ପୁରା ଗୋଟେ ଯାତ୍ରା ଆଉ।
ହଁ ଯାତ୍ରା ବହୁତ ଧୁମ ଧାମରେ ହୁଏ ନା ଆଉ ଖୁଦୁରୁକୁଣି ଏଇଠି ପୁରା ଫେମସ ପୁରା ଆ-ଆଉ। କୋଉ ଜାନି ଯାତ୍ରା ତ ଏତେ ନଥିଲା ଖୁଦୁରୁ କୁଣୀ ଫେମସ ଥିଲା। ଏଇନା ଖୁଦୁରୁ କୁଣି କଟିଗଲା ଗଣେଶ ପୂଜା ଚାଲିଛି। ଖୁଦୁରୁକିଣି ଟା ଡାଉନ କରିଦେଲେ ପୁଅ ପିଲା। ସେତେ ଆଉ ଖୁଦରୁକୁଣୀ ମନ ଦେଲେନି କହିଲେ ଏରା କିଏ ଆଉ ଖୁଦୁରୁକୁଣି କି ଗଣେଶ। ଯୋଡ଼େ ଏକା ସାଙ୍ଗେ ପଡି ଯାଉଛି ନା ଆଗ ପଛ ହେଇ ଇଆଡକୁ ର ଖର୍ଚ୍ଚ କରିକି ହଁ। ଖର୍ଚ୍ଚ ହେଇ ଯାଉଛିି ବି ଖୁଦୁରୁ କୁଣି ରେ ବହୁତ ପଇସା ନା।
ହଁ ବୋଇତ ଫୋଇତ କଲା ବେଳୁ
ହଁ ସେଇଟା ତାପରେ ଏଇ ବର୍ଷ ବି କରିଥିଲେ କରିଥିଲେ ଆଉ କହିଲେ ଆର ବର୍ଷରୁୁ କରିବାନି। ଆଉ ଖାଲି ଏମିତି ଠାକୁରଙ୍କୁ ନେଇଯିବା ଇଆଡୁ କହିଲେ ଦେଖିବା ଅଛି ଯଦି ଠାକୁରଙ୍କର ଆଶୀର୍ବାଦ ହବ ନିଶ୍ଚିନ୍ତ ହବ।
ହୁଁ।
ଆଉ କହିବାର କଣ ଅଛି ମାଆଙ୍କର ଡୋରି ଲାଗିଲେ କେହି ତ ଅଟକେଇ ବେନି ହଉ ରଖୁଛି ଆଁ।
ଆଜ୍ଞା ହଉ।